କଣ କରୁଚନ୍ତି?
ଭାତ ବାଢୁଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ଏବେ ଶୋଇଥିନି। ଶୋଇଥିନି ତ ଆଉ ଇଏ କରୁଥିମି। ଲଗେଇ ଦବା ଆଉ। ବର୍ଷା ହୋଉଚି ନା?
ନା ନା ବର୍ଷା ଉଠେଇଲାଣି।
ଏଇନା ହେଇନି।
ନା ହେଇନି ତମ ଆଡେ ହୋଉଚି?
ନା ନା ସେଇ ଉଠେଇଚି ତ।
ହଁ ଆମ ଆଡେ ସେଇ ଉଠେଇଚି ଏବେ ତ ଉଠେଇଲା ଆଉ।
ହବ ତାହେନେ ଆଉ।
ଆଉ ଖିଆପିଆ କଣ ହେଇଥିଲା?
କଣ କହିଲେ?
ଆଉ ଖିଆପିଆ କଣ ହେଇଥିଲା?
ଆମରନା ଆଜି ଅଣ୍ଡା ହେଇଥିଲା। ଅଣ୍ଡା ତରକାରୀ ହେଇଥିଲା ଭାତ ଆଉ ଭଜା। ପୁଟଳ ଆଲୁ ଭଜା ହେଇଥିଲା। ଆମର ଆଜି ଲେଟ୍ ରେ ଟିକେ ଖିଆ ହେଲା।
ହ
ହଁ ଟିକେ ସାର ଟିକେ ଡ୍ୟୁଟିରୁ ଲେଟ୍ ରେ ଆସିଲେତ ସେଥିପାଇଁ ଟିକେ ଡେରିରେ ଖିଆ ହେଲା।
ଓ ହୋ।
ଆଉ ଶୋଇ
ନାଇଁ ନାଇଁ ଶୋଇ ନଥିଲି। ଘରେ ସମସ୍ତେ କଣ କରୁଛନ୍ତି? ନାଇଁ ନାଇଁ ମୋ ମୋ ପୁଅଟା ଶୁଶୁ କରି ଦେଇେଛି ତ ସେ ଲୁଗା ପକ କଉଥିଲି।
ଘ ଆମ ଘରେ ଆମେ ଦି ଜଣ ଏଠିକା ରହୁଛୁ ବାହାରେ ଟିକେ ରହୁଛୁ।
ଲୁଗା ହ ହ
ହଁ ହଁ। ଆଉ ପୁଅ ତା ମାମୁଁ ହରେ ହଁ ମୋ ପୁଅ ତା ମାମୁଁ ହରେ ରହୁଛି। ଆଉ ଭାଇଠି ଦି ଜଣ ରହୁଛୁ ଟିକେ ଭାଇ କଟକରେ ରହୁଛୁ। ମଇ ପସିଥିଣି ବର୍ଷାଟା ଟିକେ ଉଠେଇଲାଣି ଲୁଗାପଟା ଟିକେ ତୋଳା ତୋଳି କରୁଥିନି। ତା ଯାଇିକି ଟିକେ ଶୋଇଥିଲି ଦେଖି ଆଉ। ଆମର ତ ଗରମ ହଉଛି ପ୍ରବଳ ଖରା ବି ହଉଛି ବହୁ ଜୋରସେ ସେ ଚାରିଟାଳ ହେଲା ବଳକୁ ଟିକେ ବର୍ଷ ହ ଉଠାଇ ଦେଉଛି।
ହଁ ଭାଇ ଗରମ ତ ଜୋର ହଉଛି ଖରା ବି ସେମତି ହଉନି କି?
ଗରମ ବହୁତ ଅଉଛି।
ବର୍ଷାଟା ଯୋଉ ଉଠଉଛି ବର୍ଷା ଯୋଉ ହଉନି ତାପର ଦିନକୁ ପୁଣି ଖରା ହଉ ଜୋରରେ।
ଆ ଟିକେ ବର୍ଷା ହେଇଛି ଗୁଳୁଗୁଳି ହଉଛି ଆଜି ବର୍ଷା ହେଇପାରେ ବୋଧେ।
ହଁ ମୋ ହଁ।
ବର୍ଷାଟା ଟିକେ ହେନେ ଟିକେ ଥଣ୍ଡା ଥଣ୍ଡା ଲାଗିବ, ଭଲ ଲାଗିବ। ହଁ।
ହଁ ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ କଟେ ବୁଲାବୁଲି କରିବାକୁ ଯାଇନ?
ଉଁ ଆମେ ଏଇତ ରଜରେ ଯାଇଥିଲୁ ଘରକୁ ଆଉ। ରଜରେ ଯାହା ଟିକେ ବୁଲାବୁଲି କରିକି ଦି ଦିନ ତ ଆମର ବର୍ଷା ହେଲା ଫାଷ୍ଟ ରଜ ସେକେଣ୍ଡ ରଜ। ତାପରେ ଲାଷ୍ଟ ରଜଦିନ ବୁଲାବୁଲି କରିକି ତା ଦିନ ତ ପଳେଇଆସିନୁ ଆଉ। ହ କମ୍ପାନୀରେ ତାଙ୍କର ଛୁଟି ନାହିଁନା ପଳେଇଆସିନୁ କଣ ବୁଲାବୁଲି। ବାଆରେ ରହିନେ ଭାରି ଭ ଭଲନୁହଁ ଗାଁରେ ରହିନେ ଭଲ।
ହଁ। ଆମେ ଗାଁରେ ରହିକି ଖାଲି ଟିକେ ଝୁରୁଛୁ ମାନେ ବାହାରେ ରହିବା ପାଇଁ କି।
ହେ ହେ ମାନେ ଜମା ବି ଭଲ ନୁହେଁ ମୁଁ ବି ସେମିତି ଭାବୁଛି। ମାନେ ବାହାରେ ରହିନେ ଟିକେ ଭଲ ଲାଗିବ ବୁଲାବୁଲି କରିବ ଏ ଭଲ ଲାଗିବ। ବଡ ବିନ୍ଦାସ କାହା କଥା ଶୁଣିବାର ନାହିଁ କାହା ସହିତ ଝଗଡାଝାଟି ହବନି। କାହା କଥାରେ କିଏ କଥା କହନି ବାହାର ରହିବ ବଢିଆ। କିନ୍ତୁ ମୁଁ ଏଇନା ଭାବୁଛି ବାହାରେ ରହିକିନା ଭଲ ନୁହଁ ଗାଁରେ ରହିଥିନେ ଆହୁରି ଭଲ। ଏମିତି ଭାବୁଛି ଗାଁରେ ରହିଥିବ ସମସ୍ତଙ୍କ ସହିତ ଟିକିେ କଥାବାର୍ତ୍ତା କରିବୁ, ଟିକେ ବୁଲି ଆସିବୁ, ଭଲ ଲାଗିବ, ଏଠିକି କଣ ନିଜେ ଘରେ ନିଜେ। କେତେବେଳେ ଟିକେ ଦେଖା ହେନ୍ତା ହଁ କେ ସେତେବେଳେ କିଏ ଯଦି ଆସିବ ରାସ୍ତାକୁ କି କାର କଣ ଗାମ ସଇଲେ ଆସ କଥାହବ ନହନେ ନାହିଁ ସେ ଘର ଭିତରେ ବସି ରାନ୍ଧବାଡେ ଖା। ହଉ କଣ। ଓ ସ ତ ତାଙ୍କର ଡ୍ୟୁଟି ପକେଇବେ। ଡିଉଟି ଜାଗାରେ ଡିଉଟି ପଳେଇଲେ ତାଙ୍କ ଟାଇମ ଅନୁସାରେ ସେ ଆସିବ। ସେ ତୁ ତ ଏକୁଟିଆ ବସିଥା ଘର ଭିତରେ। ମୋବାଇଲ ନେଇ ଚଲା ନହେଲେ ନାହିଁ ଟିଭିି ଦେଖେ ଏଇଆ। ଆଉ କଣ କାମ ଗାଁ ମାନଙ୍କର କଣ ଏ ଟିକେ କାମ ଫାମ ସରିବ ସମସ୍ତେ ଇଏ ଯାହା ଆସିବ ସେ ଯା ଆସିବ ଟିକେ କଥା ହବୁ ଏଣୁ କଥା ଏଦ ବାପଘର କଥା ଶାଶୁଘର କଥା ଜା ମାନଙ୍କ କଥା ସମୁସ୍ତଙ୍କ କଥା ହଉ। ମାଇନଡ୍ ଫ୍ରେଶ ଗାଁରେ ଏଇଟା କଣ ଟି ଝଗଡାଝାଣ୍ଟି ଆଉ ଯାହା ଯାହା ଭିତରେ ପଡିବନି ଶାଶୁ କ ଭିତରେ ପଡିବନି ସେଇଟା ହେଲା ତାକୁ ନହେଲେ ନାଇ ଆଉ ସବୁ ଭଲ ଗାଁରେ ଯେତେ ସୁବିଧା ହ ଭଲ ନୁହଁ ଗାଁରେ ବାହାରେ ରହିବା ଭଲ ନୁହ। ଯିଏ ରହିଛନ୍ତି ସେ ଭାବୁଛନ୍ତି ଆମ ଗାଁରେ ରହିଥିଲେ ଭଲ ଯିଏ ଗାଁରେ ରହିଛନ୍ତି ସେ ଭାବୁଛନ୍ତି ଆମେ ବାହାରେ ରହିଲେ ଟିକେ ଭଲ ଲାଗେ। ହ
ହଁ। ଏ ହଁ ବାହାରେ ଯିଏ ରହୁଛନ୍ତି ତ ସିଏତ ଗାଁକୁ ଝୁରି ହୋଉଛନ୍ତି।
ହଁ। ଏଠି କଣ ସବୁ ପ୍ରକାର ସୁବିଧା ଗାଁରେ ଯେମିତି ସବୁ ପ୍ରକାର ଶୁବିଧା ନ୍ କିଣିଲେ ଖାଇପାରିବନି ଆଉ ଡାଲିରେ ଖାଇକି ରହିବ ନା ବାହାରେ ରହିନେ ପରିବା ନ କିଣିନେ ଖାଇପାରିବନି। କିନ୍ତୁ ଗାଁ ରେ କଣ ପନିପରିବା ନଥିଲେ ବି ସୁଧା ନହେ ଯାହା ଶାଗ ଫାଗ କରିଦବୁ ନହେଲେ ଯାହା ବାଡି ଘରେ ଲଗେଇଥିବୁ ଯାହା ଦିଦିଟା ହେଲା କରିଦୋବୁ ବାହାରେ କଣ ନ କିଣିନେ ଖାଇ ହବନି।
ଆଉ ବାହାରେ ବି ତ ସେମିତି ସବଜି ବି ସବୁ ପ୍ରକାରିଆ ତ ହଉଥିବ ବିକ୍ରି ହଉଥିବ ନା
କ୍ରି ହବ ସବୁବେଳେ କଣ ସମସ୍ତଙ୍କର ପଇସା ଟା ଅଭେଲେବୁଲ ଥିବ ବୋଲି କିଛି ମାନେ ନା।
ହଁ।
ଏଟା ବି ଗୋଟେ କଥା। ସବୁବେଳେ ସମସ୍ତଙ୍କ ସୁବିଧା ଟା ଏକା ସାଙ୍ଗରେ ଥିବ ବୋଲି କି ଛି ହଁ। ଉ ସେ ବାଟେ ବି ଅଧା ପଇସା ଖର୍ଚ୍ଚ ନୁହଁ କି? ଏଇଆ ହେଲା କଥା ଆଉ ନହେନେ ଗାଁରେ କଣ
କଣ କହିଲୁ?
ଆମ ଗାଁ ରେ କଣ ଏଇ ସୁବିଧା ଏଇଟା ଆମେ କି ପନିପରିବା ବାଡି ଘର କରିଥିବେ ଆଣିକି ଦିଦିଟା ଖାଇଦବ। ଏଠି ନକିଣିଲେ ଖାଇବନି।
ହିଁ, ହିଁ।
ହଁ। ଆଉ।
ଗାଁ ରେ ତ ମାନେ ନାଇ ଗାଁରେ ବି ଗୋଟେ କଥା ଅଛି କଣ? ନାଁ ତମେ ଯାହା ଚାହିଁବ ବି ମିଳିପାରିବ।
ହଁ ଗାଁ ରେ ବି ସବୁ ପ୍ରକାର ସବୁ ଜିନିଷ ମିଳୁଛି ବଜାର ଯେମିତି ସବୁ ମିଶୁଛି ଗାଁରେ ବି ସେମିତି ସବୁ ମିଳୁଛି।
ହଁ ହଁ।
ସବୁ ଗାଁ ମାନଙ୍କର ସବୁ ଜିନିଷ ମିଳୁଛି। ହ ଆଗରୁ କଣ ଯାଉଥିଲେ ମାର୍କେଟରେ କମେଇ ହେଇକିନା କିନ୍ତୁ ଏଇନା ଗାଁ ମାନଙ୍କର ସେ ସବୁ ସୁବିଧା ହେଇଗଲାଣି କେହି କୁଆଡେ ଯିବେନି ଗୋଟ ସ୍ତ୍ରୀ ଲୋକ ରହିଁନେ ବି ସବୁ ଜିନି ସ ଆରେନଜ କରିଦେବ ପାର୍ଟି ଫକ୍ସନ ଖର୍ଚ୍ଚ ପାଇଁ ସବୁ ଜିନିଷ
ହଁ ବାହାର ସ ପୁରା ଆଉ ଗୋଟେ କଥା ବି ଯଦି ଯେତେ ପାଖାପାଖି ରହିବ ନା ସେତେ ଘ ମାନେ ଯାଇକି ଟିକେ ବାପ ମାଆ ଙ୍କୁ ବି ଭେଟି ପାରିବ ଅସୁବିଧା ସୁବିଧାରେ
ସାଙ୍ଗେ ସାଙ୍ଗେ ଶୁଣିଲୁ ସାଙ୍ଗେ ସାଙ୍ଗେ ପଳେଇଲୁ କିନ୍ତୁ ମୋର ସେ ସବୁ ଏଠି ବାହାରେ ରହିଁନେ ଯେମିତି ଶାଶୁଘରେ ରହିଁନେ ସେମିତି। ମୋ ଶାଶୁଘର ଟା ଟିକେ ବହୁତ ଦୂର। ମୋ ବାପଘର କେଉଁଝର ଶାଶୁଘର ଭଦ୍ରକ
ଓହୋ ବାପ ଘର କେଉଁଝର,
ହୁଁ,
ହସର ଭାତ ଆମେମାନେ ରହିଛୁ
ଆଉ ଘରେ ସବୁ କିଏ କିଏ ଅଛନ୍ତି ଭାଇ?
ଶାଶୁ ଶଶୁର ଦି ଜଣ ଯା, ଦିଟା ଦିଅର ଦିଟା ପୁତୁରା ସେଇ ସାନ ଯା ମାନଙ୍କର ଦିଟା ପୁ ପୁଅ ହେଇଛି ମୋର ଗୋଟେ ଅ ଆମ ତିନି ଯା ଙ୍କର ତିନିଟା ପୁଅ।
ହଁ ହଁ,
ହୁଁ ମୋ ପୁଅ ନାଇନ୍ କ୍ଲାସରେ ପଢିଲାନି, ଆଉ ସେମାନଙ୍କର ଛୋଟ ଛୋଟ ଆଉ
ହଁ, ହଁ, ହଁ, ଆଜା
ଏଇଭଳିଆ ଆଉ।
ଆଉ କୋଉଠି ଟିଉସନ ଫିଉସନ ହଉଛନ୍ତି ନା ନାଇଁ ପୁଣି?
ହଁ ମୋ ପୁଅପା ଦିଇଟା ଜାଗାରେ ଟିଉସନ ହଉଛି। ତାର ତ ସ୍କୁଲରୁ ଆସିବ ଟିଉସନ୍ ଯିବ, ଟିଉସନରୁ ଆସିବ ସ୍କୁଲ୍ ଯିବ ତାର ଏଇଟା ନାଇନ୍ କ୍ଲାସ ନା ଏଇ ଦି ବର୍ଷ ଟିକେ ନ ଜଗିଲେ, ପାଠ କଥା ନୁହେଁ ଭଲ ହେଲା।
ନାଇ ହୁଁ।
ଉଁ। ଛୋଟ ଛୁଆ ହେଇଛିନି ହଁ ଆଜି ନ ପଢିଚି କାଲି ଆର କ୍ଲାସ ରେ ପଢ଼ିବ କାଇଁ ଟାଇଟ କରିବି। ଆଉ ସମୟ ନାହିଁ ତାର।
ହଁ।
ଉଁ ତମର ବୋଧେ ଛୋଟ ଛୋଟ ପୁଅ ଝିଅ ନା।
ହଁ ମୋର ଗୋଟଏ ପୁଅ ଦି ଦି ବର୍ଷ ଆଠ ମାସ।
ହୁଁ ଦି ବର୍ଷ ଛୁଆ ତ ଛୋଟ ଆଉ।
ଛୋଟ। ତଥାପି ବର୍ଷା ହଉଚି ସନ୍ଧ୍ୟା ବେଳେଆ ଅଧଘଣ୍ଟା ଲେଖା ବର୍ଷ ହଉଚି। ହେଡେ ହଁ ହେଡେ ଆଉ ଏମତି ସବୁ ସେ କହୁଚି ଲେଗ ହା ଏଗୁଡା ସବୁ ଶିଖେଇ ଯାଇଛି ନା।
ହଁ ତମେ ତା ବୟସ ଆଣିଥିବ ପୁଣି ନା ଲେଖେଇବ ଇଂଲିଶ ମିଡିୟମ୍ ରେ
ହଁ ନାଇଁ ପ୍ଲେ ସ୍କୁଲ ରେ ଫାଷ୍ଟ ଅଛି ତ। ଅନେ ପ୍ଲେ ସ୍କୁଲେ ଲେଖେ ଆର
ହୁଁ। ଯାହା ପାଇଁ ନ ପ୍ରଥମରୁ ପାଞ୍ଚ ବର୍ଷ ପ ତମେ ଧର ପ୍ରାଇଭେଟରେ ପଢେଇବା ନିଆତି ଦରକାର ପଢେ ନାଁ ତାଙ୍କ ମାଇଣ୍ଡଟା ଟିକେ ୟେ ହେବ।
ହଁ ହଁ, ନାଇଁ ପ୍ରାଇଭେଟ ତ ପଢେଇବି, ଗଭର୍ଣ୍ଣମେଣ୍ଟ ତ ପଢେଇବିନି। ପ୍ରାଇଭେଟରେଁ ହିଁ ପଢେଇବି।
ଆମ ଧନଟା ଆମେ ଅଷ୍ଟମ ସାରିବା ପାଠ ପଢେଇଛୁ, ପ୍ରାଇଭେଟ ରେ ଖାଲି, ଏଇ ଯୋଉ ତିନି ବର୍ଷ ସେଇଟା କଣ ମାନେ ପ୍ରାଇଭେଟରେ ରେ ପ୍ରାୟତ ଜାଗାରେ ପୁରା ଟେନ୍ତ୍ କ୍ଲାସ୍ ପଯ୍ୟନ୍ତ ନାଁଇଁ ହେଲା। ସେଥିପାଇଁ ଅସୁବିଧା, ଏଇ ଯୋଉ ତିନି ବର୍ଷ ହେଲା, ସେ ମୁଁ ଆମ ଘରେ ଆଣି ଛାଡି ଦେଇଛନ୍ତି, ଯୋଉ ଥିରେ କି ମୋ ଶାଶୁ ଘରେ ସେଠି ଦୂର ଟିକେ ସ୍କୁଲ ରହିଲା ନା।
ହୁଁ ହୁଁ।
ନହେଲେ ତାକୁ ପ୍ରାଇଭେଟରେ ଆମେ ପଢଉଥିନୁ, ଆଉ ଯଦି ତିନଟା କ୍ଲାସ ଥାନ୍ତା, ଆମେ ସେମିତି କଷ୍ଟମଷ୍ଟେ ପଢ଼େଇ ଯାହା ସରଥାନ୍ତା କାମ କିନ୍ତୁ ନ ନାହିଁ ତ। ଅଷ୍ଟମ ପର୍ଯ୍ୟନ୍ତ ରହିଛି ଆଉ ସେଥିପାଇଁ ସପ୍ତମ ସାରିକା ହଁ ତାଙ୍କ ସପ୍ତମ ସାରିକା ବଢ ହେଇଚି ତାକୁ ସେ ଗାଡି ରେ ଯାଉଥିଲା ନା ଏମିତିରେ କଣ ସାଇକେଲିଂ କରିକି ଯୋଉ ଗଲା ରୋଡ୍ ଡରେ ମତେ ଟିକେ ଡର ଲାଗିଲା ନା ନା ତ ଏଇଠି ଗୀତା ଆନି।
ହଁ ହଉ ଏବେ ରଖିବା ଆଁ ପଛରେ କଥା ହବା ହଉ।